ହୁଁ ହ୍ୟାଲୋ।
ହ୍ୟାଲୋ ସାର୍ ନମସ୍କାର ଜୟ ଜଗନ୍ନାଥ।
ହୁଁ ନମସ୍କାର। ଜୟ ଜଗନ୍ନାଥ ହୁଁ ଜୟ ଜଗନ୍ନାଥ।
ଏ ଶୋଇଥିଲି ଆଉ।
ଖାଇସାରିଲେଣି?
ନାଁ ଗ ନା ଖାଇନେଇ ଏବେ ହେଇ ଉଠିବି ବ୍ରଶ କରିନି କରିବି ଖାଇବି ଆଉ। ଆଉ ଆପଣ କିଏ କହୁଛ ଆପ ହଁ ବର୍ଷା ତ ସକାଳୁ ପ୍ରବଳ ଜୋରେ ପକଉଥିଲା ଏବେ ଉ ଏବେ ଛାଡିଲା ଏବେ ଛାଡ଼ିଲା ନିଦ ଯେମିତି ଚ ଭାଙ୍ଗିଲା ବର୍ଷା ଛାଡିଲା ଆଉ।
ଲାଇନ ଅଛି ଆପଣଙ୍କ ଗାଁରେ? ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ଲାଇନ ଅଛି ଆପଣଙ୍କ ଆଡେ? ଥିଲା ପା କଟିଗଲା, ହେଇ ପା ମୋର ଅଛି। ଦେଖିଆ କେ